ହାଲୋ।
ହେଲୋ।
ହୁଁ।
ହୁଁ, ନେ କଣ କରୁଥିଲ?
ଶୋଇବାକୁ ଯାଉଥିଲି ଆଉ ମୁଁ କହିଲି ଟିକେ କଥା ହବା ତାପରେ ଶୋଇବା। କଣ କରୁଛୁ କଣ?
କିଛି ନାଇଁ ଏ ଏମତି ଟିକେ ବସିକି ପଢୁଥିଲି। ହଁ ସେମାନେ ଶୁଇପଲେଣି ସବୁ।
ହୁଁ କେତେବେଳେ ଶୋଇଲେ?
ସେ ଏଠି ଶୋଇଲାଣି ଅଧ ଘଣ୍ଟେ ହେଲା ଶୋଇଲାଣି। ଏ କହନା ଫାଷ୍ଟ ଫୋନ୍ ଦେଖିବି ଦେଖିବି ତାପରେ ଏଠୁ ଧୁଡ଼ ମୁଡି କିରି ଶୋଇଲା ପରେ ତ ଶୋଇଲା। ଆଉ ବର୍ଷା ଛାଡ଼ିଲା?
ବର୍ଷା ତ ସେମିତି ଚାଲିଛି ଆଉ।
ଓ ଆଜି ଏଠି ବର୍ଷ ମାନେ ସନ୍ଧ୍ୟା ବେଳଠୁ ବତେଇଲା ହଁ
ଆଜି ଦିନ ସାରା ଟୋଟାଲ ମାନେ ପାଞ୍ଚ ମିନିଟ ପାଇଁ ବି ଛାଡିନି
ଓହୋ ପାଗ କେମିତି ଅଛି ଥଣ୍ଡା ଅଛି ନା ଗରମ
ପୁରା ଥଣ୍ଡା ଥଣ୍ଡା ମ ତ ତଥାପି ଗରମ ହେଉଛି ଯେନ୍ତ ପୁରା ଶୋଇ ରା ରାତିରେ ଟିକେ ଥଣ୍ଡା ଲାଗୁଛି।
ହୁଁ ହୁଁ ହୁଁ।
ନାହିଁ ଦିନରେ ଗରମ ହଉଛି।
ଓହୋଁ।
ବର୍ଷା ହେଲେ ବି ଗରମ ଚାଲିଛି।
ହୁଁ ଏଇ ଯିପି ଯିପି ବର୍ଷା ହଉଥିବ।
ହୁଁ କଣ ଖାଇଲ କଣ?
ଏଇ ବାହାରକୁ ଯାଇଥିଲେୁ ତ ବାହାରକୁ ଖାଇକି ଆସି ରୋଲ ଗ୍ରୀନ୍ ଚିଲି ର ରୋଲ ଖାଇବ ଖାଇବ ବୋଲି କାଲି ବାହାରି ଥିଲୁଭି ସେମିତି ଯିବା ପାଇଁ ଯେ ତାଲି ବର୍ଷା ପାଇଁ ଗଲୁନି ତାପରେ ଆଜି ତଥାପି ଗଲା ପୂର୍ବରୁ ବର୍ଷା ହଉ ନଥିଲା ସେଠି ପହଞ୍ଚିଲା ପରେ ବର୍ଷା ହେଇଛି। ଟିକେ ମାର୍କେଟ ରୁ କିଛି ଜିନିଷ ଥିଲା ଆଣିବା ପାଇଁ ଆଣିକିରି ଖାଇକି ଆସିଲୁ ଆଉ
ହୁଁ ହୁଁ।
ଆଉ ତୁ କଣ ଖାଇଛୁ?
ହୁଁ ହେଇଛି ଆଜି ଆମର ବି ବାହାରୁ ଅର୍ଡର ହେଇଥିଲା। ଯେ ଏତେଟା ରୋଷେଇ ନାହିଁ ଖାଲି ଛୁଆଙ୍କ ପାଇଁ ଟିକେ ରୁଟି କରିଥିଲି ହୁଁ ହୁଁ ହୁଁ। ବାହାରୁ ଅର୍ଡର ହେଇଥିଲା ଏ ଯିଏ ଯାହା ଖାଇବେ ମୁଁ କଣ ସୁପ ମଗେଇ ହେଲେ ଇଏ କଣ ମଗେଇଥିଲେ ଚାଉମିନ ମଗେଇଥିଲେ ଏ ସବୁ କଣ ଖାଉଥିଲେ ଆଉ।
ତୁ କଣ ଖାଇିଲୁ?
ମୁଁ ଖାଇଲି କଣ ଖାଇଛି ମୁଁ ଖାଇଛି ଫ୍ରାଏଡ୍ ରାଇସ୍
ହୁଁ।
ହକ ନୁୁ ଶ ସେଇଟା।
ଓ ଫ୍ରାଇଡ ରାଇସ୍ କଣ ଭେଜ ନା ନନ ଭେଜ ର
ଭେଜ ଭେଜ ଆଜି ଖାଉନି ନନ୍ସ ଭେଜ ଖାଅନି ଆଜି ଆମେ
ଏଇ ଶନିବାର ପାଇଁ
ହୁଁ।
ହଁ ହଁ।
ମୁଁ ଆଗରୁ ଖାଉ ଥିଲି ମ୍ୟାରେଜ ପରେ ମୁ ଖାଆନ୍ତିନି ଆଙ୍କର ସବୁ ସେ ଖାଇଦ
କୋଉ କୋଉ ବାର ଖାଆନି
ମୁଁ ଖାଉନି ସୋମବାର ଖାଉନି ମଙ୍ଗଳବାର ଖାଉଛି ଦୁଧବରେ ଖାଉଛି ଗୁରୁବାର ଖାଉନି ଶନିବାରେ ଖାଉନି ସୋମ ଗୁରୁ ଶନି ଖାଉନି।
ହଉ ଏଇ ତିନିଟା ଖାଉନ ନେଇ ମୁଁ ଖାଉନି ସୋମବାର ମଙ୍ଗଳବାର ଗୁରୁବାର
ହୁଁ ହୁଁ।
ଆଗରୁ ସୋମବାର ଗୁରୁବାର ଖାଉଁ। ଏଇ ପୁଅ ହେଲା ପରେ ମୋର ଗୋଟେ ଥିଲା ଇଛା ମାନେ ମାନସିକ ମାନେ ପୁଅ ପୁଅ ପାଇଁ ନୁହଁ। ପୁଅ କି ଝିଅ ହେଇଥାନ୍ତା ଏମିତି
ହୁଁ।
ମାନେ ମଙ୍ଗଳାଙ୍କର ମାନେ ଘରେ ମ ମଙ୍ଗଳାଙ୍କୁ ବହୁତ ମାନନ୍ତି ଆମର ମୁଁ ବି ମାନେ ତ ସେଥିପାଇଁ ମଙ୍ଗଳବାର ଟା ମୁଁ ପୁଅ ପରେ ପରେ ମୁଁ ଛାଡି ଦେଇଛି ମଙ୍ଗବାର ଟା ମୁଁ ହଁ ଏମିତି ମାନସିକ ନୁହଁ ଯେ ପୁଅ ହଉ ବୋଲି ସେଇଟା ପୁଅ ଭଲ।
ସେତେବେଳ କୁ ମାନେ ପୁଅ ହେଲା ଟାଇମ ରେ ବହୁତ କପ୍ଲିକେଟ ଥିଲା। ମାନେ କପ୍ଲିକେସ ନେଉନଥିଲା ମୋର ସବୁ ଠିକି ଠାକ୍ ଥିଲା କିନ୍ତୁ ମାଇଣ୍ଡି କୁ ବହୁତ ସାରା ଚିନ୍ତାଧାରା ଏମତି ଆସୁଥିଲା ମାନେ
ଓ ହୋ। ହୁଁ।
ମୁଁ ଇଏ କରେ ସେ ଏମିତି ଖାନ୍ତି ତ
ହୁଁ।
ହୁଁ ପୁଅ କୁ କଣ ରାତିରେ ରୁଟି ଖୁଆ।
ହଁ ରାତିରେ ତାକୁ ଗୋଟେ ରୁଟି ଗରମ ପାଣିରେ ପକେଇଦିଏ ତାକୁ ତାର ଟିକେ ଥଣ୍ଡା କଫ ହୋ ହୁଏ ତ ତାକୁ ସେ କ୍ଷୀର ଖାଇବାକୁ ମନା ସେନାକି ଗାଈ ସେଇଥିପାଇଁ ମନା ତାକୁ ଖାଏନି ସେ ତାରି ଯୋଉଁ ଫର୍ମୁଲା ଗୋଳେଇକି ଟିକେ ଭଜା ଫଜା ଯାହା ହେଇଥିବ। ସେଥିରୁ ଏମିତିଆ କଥା ହଁ।
ହଁ ଖାଇବାରେ କେମିତି କଣ?
ଖାଇବନି ନା ସିଏ ମାନେ ଦେଲେ ଖାଉଚି। ଆଉ ତାକୁ ଟିକେ ନହେଲେ ଦ କଣ୍ଟିନିଅସ ଦବ ଚିନି ଟାଇପର ମି ମିଠା ଜିନିଷ ଖାଇଲା ତା ଏ କିଛି ଟାଇମ ପରେ ମାନେ ଇଏ କରିବ ଯେ ମୁଁ ଖାଇବିନି।
ହଁ ହଁ।
ମୋର ସେଇ ଗୋଟିଏ ଟେଷ୍ଟ ତାକୁ ଭଲ ଲାଗେ ନା। ସେ ଚାହେଁ ବଦଳେଇ ପାଇଁ। ଏମତି ଆଉ ଆଉ ଟିକେ ଖାଇବାରେ ମଝିରେ ମଝିରେ ଦେହ ପା ଖରାପ ଥିଲେ ଇଏ କରେ ହଇରାଣ କରେ।
ହୁଁ ଇଏ ଖାଇବାରେ ହଇରାଣ ନୁହଁ।
ନାଁ ଖାଇବାରେ ହଇରାଣ ନୁ।
ଓ ହୋ ତାହାଲେ ସେଇଟା ଗୋଟେ ବଡ଼
ଥଣ୍ଡା ପ୍ରୋବ୍ଲେମେ ରହୁଛି ବେଶୀ ଆଉ ଇଏ କାହାରି ପାଖକୁ ସେ ଯିବନି। ମା ବାପା ଛଡା ଆଉ କାହାରି ପାଖକୁ ସିଏ ଯିବେନି ରାତି ବେଳା ବାପା ପାଖକୁ ଦିନ ବେଳା ମା ପାଖରେ।
ଓହୋ ମାନେ ଜେଜେମା ଜେଜେବାପା ମାନେ ସେମାନେ କାହା ପାଖକୁ ଯାଏନି।
ସେ କାହାରି ପାଖକୁ ମୋରି ପଛେ ପଛେ ବୁଲୁଥିବ ଦିନ ସାରା ଆଉ ତ ପାପା ଆସିଲେ ରାତିରେ ପାପା।
ଓହୋ ପାପା ଆସିଲେ ମାମାଙ୍କୁ ପଚାରେ ନା?
ନାଁ ଆଉ ପଚାରିବନି। ଆଉ ତଥାପି ମନ ପଡିଯିବ ଯଦି ମଝିରେ ମଝିରେ ତାହାଲେ ହେଟୁ ମାମା ମାମା ହେଇକି ଆସିବ।
ଓହୋ।
ନହେଲେ ବେଶୀ ଖେଳୁଥିବ ସେଇଠି ତା
ହୁଁ ହୁଁ ହୁଁ
ଏଇଆ ଆଉ-
ଛୁଆ ସେମିତି କେଛି ଛୁଆ ଥାଆନ୍ତି ମିଶିଯାଆନ୍ତି ଆଉ ଗଟେ - ସେମିତି ସେ ଜଏନ ରେ ରହିଥିବେ
କେତେବେଳେ ଯୀବ ମାନେ ଯଦି ସେମାନେ ଧନ ଖାଉଛନ୍ତି କିଛି ତା ଖାଇବା ନ ଅଲଗା କିଛି ଖାଇବା ଖାଉଛନ୍ତି ତାହେଲେ ତାଙ୍କ ପାଖକୁଟିିକଏ ଯିବ ଖାଇବା ପାଇଁ ଖାଇ ଦେଇ ପଳେଇ ଆସିବ ବାସ। ଆଉ ଯିବନି। ଏମିତି ଧରା ହବ ଯେ ଯିବ ନି। ବଛି
ଓହୋ ପିଲା ଦିନୁ ମାନେ ତାକୁ ଧରା ଧରି କେହି କରିନାହାନ୍ତି କି?
ସିଏ ତ ତା ଜେଜେମା ଯିଏ - ମାନେ ଏତେ ତାଙ୍କର ଓଜନ ଜିନିଷ ମନା ହେଇଛି। ନା ସେ ଯେତେବେଳେ ଯେ- ପେଟଉଥିଲେ ତାକୁ ଟିକେ ଟିକେ ଧରିଥିଲେ ଏବେ ସିଏ ମାନେ ଠେସ ଫେନ୍ସ ମାରୁଛି ତ ସେ ଧରିକି ଇଏ କରି। କରିିବେନି।
ହଁ ନଧରିଲେ ବି ତ ଏମିତି ମାନେ ମାନେ ଗୋଟେ ଆଟାଚମେଣ୍ଟ ଥାଏ ନା କଥା କଥାରେ ବି ଛୁଆ ମାନେ ଯାଆନ୍ତି।
ନା ନା ସେମିତି ନ ଯିବ ନା।
ହଁ ହୋ
ସିଏ ତାଙ୍କ ଟିଭି ସିରିଏଲ ଖାଇବା ପିଇବା ତାଙ୍କ ପାଟେ ସିଏ ସେଇଠରେ ଖବାଟେ
ନାଇଁ ନାଇଁ ପିଲାଙ୍କୁ ଟିଭି ସିରିଏଲ ମାନେ ଟିଭି ଦେଖା ଠିକ୍ ଅଛି ଏଇ ଯୋଉ ସିରିଏଲ ଏଇ ଯୋଉ ଆଲତୁ ଫାଲତୁ ଜିନିଷ ସେଇଟା ଦେଖେଇବନି।
ନା ସିଏ କଣ କରୁଛି ନା ମାନେ ଯେତେବେଳେ ଆର୍ଟ ଦବ ଯୋଉଠି ଖେଳୁ ଥିବ ଯେତେ କାର୍ଡ ଦବ ଆସିକ ଦେଖିଦକି ଯିବ ଆଉ-। ଧାନେ ନାଚ ଗୀତ ଦେଲା ଆସିବ ଦେଖିବା ପାଇଁ ଆଉିରି ହେଲେ ଯେତେବେଳୋଣ ଦଉଛି ସିରିଏଲ ଦେଲା ବ ପଳେଇବା।
ଓହୋ ଏଇ ପ
ଆଉ କାର୍ଟୁନ ସେ ଜାଣିନି କାର୍ଟୁନ ଟା ମାନେ ଜାଣି ପାରୁନି ଦେଖୁନି ହେଲା। ମୋବାଇଲ ଯଦି କଣ ଲୋକ ହଉଛି ଜାଣିପାରୁଛି ଦେଖୁଛି ଟିଭି ରେ ଦଉଥିବ ସେ ଜାଣିପାରନି ପଳେଇବ।
ହଁ ତାଲେ ଟିଭିରେ କଣ ଦେଖୁଛି?
ଟିଭିରେ ଖାଲି ଆଡ ଦେଖିବ। ଆଡ ଦବ ସେଇ ଆଉ ସବୁ ଦେଖିବ ଗାଡିର ହଉନ କି ମାନେ କିଛିବି। ସେ ଆଉ ସବୁ ଅନେଇ ଅନେଇ ଦେଖିବ ଯେମିତି ଷ୍ଟାର୍ଟ ହେବ ସିରିଏଲ ପଳେଇବେ ଦୌଡି କି। ଆଉ ଏତେଟା ମୋବାଇଲ କି ଏବେ ଇଏ ହେଇନି। ତ ଧୀରେ ଧୀରେ ଲାଗୁଛି ଦେଖିବା ଷ୍ଟାର୍ଟ କଲାଣି। ଆଉ ଯେହେତୁ ସେ କାହାର ତୁ ଯାଉନି ମୁଁ ତ କାମଧନ୍ଦା କରିବି ଯେତେବେଳେ ରୋଷେଇ ଫଷେଇ ଆଉ ତ କଣ କରିବି। ଟିକେ ମଝିରେ ମଝିରେ ଦିଏ ନଦେଲେ ଆଉ ବାଟ ନାହିଁ।
ମାନେ ଦିନ ଯାକ କେମତି ଦିନ ଯାକ କେମିତି ଖେଳେ।
ଦିନ ଯାକ ସେ ଗୋଟେ ଭଣଜା ଯିଏ ରହୁଛି ସେ ତା ସାଙ୍ଗରେ ଖେଳେ ଯେ ହେଲେ ସି ଯେ ଯେତିକି ଟାଇମ ସ୍କୁଲ ଯିବ ସେତିକି ଟାଇମ ମୋ ପଛେ ଚାଲିବ।
ଓହୋ ଗୋଟେ ପିଲା ଅଛି ବୋଲି ସେ ସେତ ଅଟ୍ରାକଟିଭ ହେଇନି ଟିଭି କି ଫୋନ ପାଇଁ। ଯଦି ପିଲା ନଥାନ୍ତା ଏକୁଟିଆ ଥାନ୍ତା ତାହେଲେ ଚାିରଟି ବି ହେଇଯାନ୍ତା। ମାନେ ତାର ଲାଗି ଜାଣିତା ପୁଅ ବି ଏତେବେଳେ ଥିଲା। ବାହାରେ ମାନେ ସେତବେଳକୁ ଧାରତ ନଥିଲା। କି ତେବେ ଏକୁଟିଆ ରହିବ ରହ ଷ୍ଟାର୍ଟ କଲା କାମରେ ଏନଗେଜ ହେଲା ପରେ। ସେ ତାର ବି ସେମତି ମାନେ ଫୋନ ତ ଦେଖାହଲାନି। ସେ ବଟି ବି ଦେଖେଇଲା ପରେ ସବୁ ଜିନିଷ ପ୍ରାୟ ଆଉ ସେ ମାନେ ଫଟାକ ସବୁ ଜିନିଷ କୁ କ୍ୟାପଚର କରିନେଲା ଆଉ ଏବେ ମାନେ ଏମିତି କଥା କହୁଛି ଶୁଣିବ ପାଗଳା ହେଇଯିବ ତମେ।
ହୁଁ।
ମାନେ ସବୁ ଦୁଷ୍ଟ। ମାନେ ସେଟା ମାନେ ଯେତିକି ଏବେ ମାନେ ପଜିଟିଭ ଲାଗୁଛି ହଁ ଦେଖିକି କିଛିଟା ଶିଖୁଛି ରାଇମସ ତାକୁ କିଛି ଶିଖା ହେଇନି। ଟୋଟାଲି ମାନେ ଶିଖା ହେଇନି ରାଇ ମସ ସବୁ। ବୁ ରାଇମ୍ସ କହୁଛି। ଆଉ ମାନେ ସେ ସବ ସେ ସବୁ ମୁ ମାନେ କଣ କହିବୁ ମାନେ ମୁଁ ମାନେ ଜାଣିନଥିବ ଯେ ତାକୁ ସେଇଟା ଜଣାଅଛି ବୋଲି। ଏମିତି ଯଦି ମୁଁ ମଝିରେ ମଝିରେ କେବେ କେବେ ଯଦି ଏମିତି ଗାଈଦବ। ସୋଇବ ଆରାମ ସେେ ଶୋଇଲା ବେଳକୁ ଏ ଠୁ ଜେଡ୍ ପର୍ଯ୍ୟନ୍ତ କହିବ। ରାଇମସ୍ ସବୁ କହିବ ଗାୟତ୍ରୀ ମନ୍ତ୍ର କହିବ ତାପରେ ସେଇଠି ଏତିକି ହଉଛି ତାର ଏତିକି ହବ ଆଉ ଦିଟା ଗପ ଶୁଣିବ ହେ ସେତିକି ହେଲେ ଯଦି ଶକି ନଥଥିବା ହଉଥିବା ସେତିକି ହେଲେ ତାର ଶୋଇବା ହେଲା।
ହ ନା ଯଦି ମୋବାଇଲ ରୁ ଭଲ ଜିନିଷ ସେ ଶିଖୁଛି କିଛି ଅସୁବିଧା ନାହିଁ ଶିଖୁ। କିନ୍ତୁ ଏଇଆ ମୋବାଇଲ ଆଡିକଟଡ ହେଇଗଲେ ବି ଖରାପ।
ସେଟ ବି ଗୋଟେ ନେଇକି ବି ହେଲାଣି ନା ପୁର ଜଆ ଯୋଉ ଜତିଆ ହେଇଯାଉଛି ଆଉ କରିଷ୍ଟ ଆସି ଯାଉଛି ଯେ ମୁଁ ଖାଲି ସେଟା ଦେଖିବି ସେଇଟା ମତେ ଦରକାର ମାନେ ଦ ତ ମୁଁ ସେଇଟା ଦେଖିବି ଏଇଟା ଦେଖିବି ହଁ। ସେଟା ସେଥିପାଇଁ ଟିକେ ମାନେ ଲାଗୁଛି ମାନେ ଟିକେ ଓରିଡ୍ ଲାଗୁଛି। ସବୁଥିରେ ଏକ୍ସପର୍ଟ।
ଇଏ କଣ ପାଖରେ ଗୋଟେ ଛୁଆ ରହିଯାଉଛି ନା ଇଏ ଏତେ ମୋବାଇଲ ଆଡିକ୍ତେଡ ହେଇନି।
ହଁ ହଁ।
କିନ୍ତୁ ସିଏ ତ ଏକା ରହୁଛି ତ ସିଏ ଚାହିଁବ ମୋବାଇଲ ଦେଖିବ ଆଉ କଣ କରିବ। ହଁ ମାନେ ତା କମ ଏଇଆ।।
ତାପରେ ସେ ତାର ରୋଷେଇ ବାସ ଗାଡି। ଏତିକିକୁ ଛାଡିଦେଲେ ଆଉ କୌଣସି ଜିନିଷରେ ତାର ଇଣ୍ଟରେଷ୍ଟ ନାହିଁ।
ନ ଏମିତି ହେଲେ ତ ହଇରାଣ ହେଇଯିବ।
ମାନେ ଆଉ କ ମାନେ ଇଣ୍ଟଷ୍ଟ ଅଛି ଖେଳିବ। କିନ୍ତୁ ତାର ଫାଷ୍ଟ ପ୍ରାୟୋରିଟି ଯେମତି କୁହନ୍ତିନି ତୋର ଫାଷ୍ଟ ହବି କଣ? ମୋ ରଖେ ମାନେ ଅ ଗାଡି ନାଇଁ। ଗାଡି ଆଉ କୁକ ତୁ ତାକୁ ଧରି ଦଉନୁ ଏ ଜୁବନାୁବିନା ତାଟିଆ କୋଡି।
ଆରେ ତୁ ସେ କଥା କୁ ଇଏ କଣ କରୁଛୁ। ଛିଗ ଯିବ ରୋ ସେେଇ ଘରେକୁ। ଯେତେକ ବାସନ ଅଛି ସବୁ ବାହାର କରି ଖଡ଼ ଖଡ଼ ଚଲେଇଥିବ ମୋରି ପାଖରେ ତାହେଲେ ତାଙ୍କର ଇଏ କଣ ମୁଁ ବୁଝିପାରୁନି।
ତାକୁ କଣ କରିବୁନା ସେଯେ ତୋ ପାଖରେ ଥିବ। ତାଙ୍କୁ ଭେଜିଟେବୁଲ ଗୁଡା ଦେଖେଇବୁ। ନା ତା ସହିତ କହିବୁ ସିଏ ଯେତେ ଆକୁଏଣ୍ଟେଡ କହିକି ସେଇଟା ଚାଲିବ। ଭେଜିଟେବଲ୍ ଫ୍ରୁଟସ୍ ସେଇଟା ସିଖିଚି। ହେଲେ ହିଁ ପିଲା ସେମିତି ଶିଖିବ ମାନେ ସେଟ ଶିଖିବା ପାଇଁ ତାଙ୍କୁ ଇଯି ହବ।
ହୁଁ ହୁଁ।
ହ ସେ ସବୁ ନା ହେଲା ଖେଳୁଥିବ ହଉଥିବ ସେ ଖେଳୁ ହଁ। ଗିନା ଚାମଚ ସ୍ପୁନ ଏଇସବୁରେ ଖେଳୁ ଏଇଟା ଏଇଥିରେ ପାଣି ପିଇବ